ହାଲୋ।
ହାଲୋ। କଣ କରୁଚ?
ଏମତି ବସଥିଲି।
କଣପାଇଁ କଲେଜ ଯା
ହଁ ଏ କଲେଜରୁ ଆସିକି ଶୋଇଛି ତମେ କଣ ପାଇଁ କଲେଜ ଆସିନଥିଲ?
ଆଜି ବହୁତ ଜୋରରେ ବର୍ଷା ହଉଥିଲା ନା ଏପଟେ ଘଡଘଡି ମାରଥିଲା ସେଥିପାଇଁ ମୁଁ ଆଜି ଯାଇନଥିଲି।
ହଁ ହଁ ବର୍ଷା ହଉଥିଲା ଆଜି ବହୁତ ଜୋରସେ।
ତମେ କଲେଜ ଯାଇଥିଲ?
ହଁ ଯାଇଥିଲି।
କଣ ପଢାହେଲା?
ହଁ ଗୀତା ମ୍ୟାମ କ୍ଲାସ ନେଲେ। ଆଉ ଗୀତା ମ୍ୟାମଙ୍କର ଜାଣିଛ କୋର୍ଟେନ୍ ପଢ଼ାହବ। ସେଟା ଉଁ। ଆଇ ସି ଡି ତାପରେ ମୋକ୍ ବିଷୟରେ ପଢ଼େଇଲେ।
ନୋଟ୍ ଦେଇଚନ୍ତି?
ଦେଇଚନ୍ତି ଲେଖିଛି ଅଧା ପଠେଇଦେବି।
ହଁ। ଖାଇସାରିଲଣି ନା?
ହଁ ଖାଇସାଇଲି ତମେ?
ହଁ ଖାଇସାରିଛି।
ଆଉ ଯୋଉ। ତମର ଯୋଉ ହୁଏ ବାହାଗର ଏମତି ମୁଁ ତ ଜାଣିନି ନା। କି ତମର କେମିତି ହୁଏ କେମିତି ହୁଏ?
ପ୍ରଥମେ ଆମର ମାନେ ପୁଅ ଝିଅ ଦେଖା ହଅନ୍ତି ମାନେ ବାପା ମାଆଙ୍କ ସହ ଯାଇକି। ତାପରେ ସେଥିରୁ। ତାପରେ ସେଥିରୁ ସେମାନଙ୍କର ମାନେ ରାଶି ନକ୍ଷେତ୍ରକୁୁ ନେଇକି ପାଞ୍ଜି ଦ୍ଵାରା। ତାଙ୍କର ଗୋଟେ ଲଗ୍ନ ଠିକ କରନ୍ତି ଲଗ୍ନ ଠିକ କରିବା ପରେ ହୁଁ। ଲଗ୍ନ ମାନେ ହଉଛି କି ପାଞ୍ଜି ଦ୍ଵାରା ରାଶି ନକ୍ଷେତ୍ରକୁୁ ନେଇକି ଗୋଟେ ଶୁଭ ସମୟ। କି ଶୁଭ ମୁହୂର୍ତ୍ତ ବାହାର କରାଯିବ ସେଟାକୁ ଲଗ୍ନ କୁହାଯାଏ।
ହଁ ହଁ ହଁ ଠିକ ଅଛି ତାପରେ?
ତାପ ହଁ ତାପରେ ସେଥିରୁ ସେମାନଙ୍କ ନିର୍ବନ୍ଧ ହବ ରିଙ୍ଗ ସେରିମନି ଯାହା କହନ୍ତି।
ହଁ ହଁ।
ରିଙ୍ଗ ସେରିମନି ହେଲାପରେ ତାପରେ ସେଥିରୁ ବିବାହ ପାଇଁ ଆଉଥରେ ଗୋଟେ ଶୁଭଲଗ୍ନ କଢାଯିବ।
ହଁ।
ତାପରେ ବାହାଘର ଡେଟ୍ ଫିକ୍ସ ହେଲା ପରେ। ସେଥିରୁ ସମସ୍ତଙ୍କୁ ମାନେ ଘରଲୋକଙ୍କୁ ଖାଇବା ଦିଆଯିବ। ଖାଇବା ଦିଆହେଲା ପରେ। ଆମର ତାପରେ ଯେମତି ମେହେନ୍ଦୀ ହୁଏ। ତାପରେ ମେହେନ୍ଦୀ ସଙ୍ଗୀତ୍ ହବ ସେଥିରେ ପରିବାରଲୋକ ସମସ୍ତେ ଆସିବେ। ତାପରେ ହଳଦୀ ହବ ହଳଦୀ ପରେ ହଉଛି ତାପରେ ବାହାଘର ହୁଏ ରୀତିନୀତି ହଳଦୀ ଯୋଉଦିନ ବାହାଘର ସେଇ ଦିନ ବେଳା ହୁଏ।
ହଁ ମେହେନ୍ଦୀ ପରେ ହଳଦୀ ଫଙ୍କସନ ହୁଏ। ହଳଦୀ ଫଙ୍କସନ ମାନେ କଣ କେମିତି ହୁଏ?
ହଳଦୀରେ ମାନେ ସାତ ଜଣ ସ୍ତ୍ରୀ ଲୋକ ଆସିକି ଝିଅକୁ ଏପଟେ ହଳଦୀ ଲଗେଇ ଦିଅନ୍ତି ପ୍ରଥମେ ପୁଅର ହଳଦୀ ବିଧି ହୁଏ। ହଳଦୀ ବିଧି ସରିଲା ପରେ ସେଇ ହଳଦୀ ଆସିକି ଝିଅ ଦେହରେ ଲଗା ହୁଏ।
ଓହୋ ହୋ ତାପରେ ହଳଦୀ ଫରେ
ହଳଦୀ ପରେ ସେଥିରୁ ଦିନ ବେଳା ଆମ ବ୍ରାହ୍ମଣ ଘରେ ବାହାଘର କରାଯାଏ। ସେଥିପାଇଁ ଦିନ ବେଳା ବାହାଘର। ର ହୁଏ। ବାହାଘର ସରିଲା ପରେ ସେଥିରୁ ମାନେ ଗ ଯିବା ସମୟରେ ଝିଅ ବିିଧା ସମୟରେ ଝିଅ କନ ନା ତା ମା କୁ ଯୋଉ ତିନି ମୁଠା ଚାଉଳ ଦବ ଚାଉଳ ଦେଲା ପରେ ଚକୁଳି ପିଠା ଲେଉଟେଇକି ତାପରେ ବିଦାୟ ହେଇଯାଏ ଆଉ।
ହଉ ତାପରେ ବାହାଘରରେ ଭୋଜି ଫୋଜି ହୁଏ।
ହଁ ସେଇଟା ତ ଖାଇବା ପିଇବା ହୁଏ ତାପରେ ସବୁ
ତ ତମ ମାନଙ୍କର ମାନେ ଆମିଷ ହୁଏ।
ହଁ ଆଇଁଷ ହୁଏ। କିନ୍ତୁ ନିୟମ ନୀତି ହିସାବରେ କିନ୍ତୁ ଅଲଗା ମାନଙ୍କ ଅପେକ୍ଷା ଆମର ଟିକେ ଅଧିକ ହୁଏ ଆଉ ନିୟମ ଟା।
ହଁ ହୋ ହ ହୋ। ତାପରେ ବାହାଘର କେମିତି ମାନେ ସେ ଯୋଉ ବେଧି ହୁଏ ମାଟି ସବୁ ଅଣାଯାଏ।
ଯଦି ନିଜ ଘର ଦାଣ୍ଡରେ ଦାଣ୍ଡ ବାହାଘର କରାଯିବ ତାହେଲେ ମାଟିରେ ବେଦି କରି ବାଉଁଶ ହେରିକା ଲଗେଇକି ଉପ ଯାଉ ଚାନ୍ଦୁଆ ଟାଇପ ର କି ଟମ୍ବୁ ଟାଇପ ର ଟାଣିକି କରନ୍ତି ସେଇଟା କରାଯିବ। ଆଉ ଯଦି କଲ୍ୟାଣୀ ମଣ୍ଡପ ବୁକିଂ କରି କରାଯିବ ତାହେଲେ ବୁକିଂ ଗଲା ଆଉ ଡେକୋରେସନ ସଜାସଜି ଦାୟିତ୍ଵ ସବୁ ଦିଆଯାଏ ଆଉ କଲ୍ୟାଣୀ ମଣ୍ଡପକୁ ଆଉ।
ଓହୋ ତାପରେ ଯୋ ଝିଅର ଯୋଉ କୁହନ୍ତି ପଇସା କିଛି ଦିଅନ୍ତି ତାଙ୍କୁ କଣ କୁହାଯାଏ?
ଯୌତୁକ ପ୍ରଥା।
ଯୌତୁକ। ଯୌତୁକ ଦିଆଯାଏ?
ଯୌତୁକ ମାନେ ନିଜ ଖୁସିରେ। ପୁଅ ବାଲା ଘର ତ ଏବେ ଆଉ ମାଗି ପାରୁନାହାନ୍ତି କାରଣ ନିୟମ ନାହିଁ ତ ସେଥିପାଇଁ। ଝିଅମାନଙ୍କୁ ଖୁସି ରେ ଖଟ ତାପରେ ଡ୍ରେସିଂ ଟେବୁଲ ହେଲା ବାସନକୁସନ ହେଲା। ତାପରେ ସୁନା ଗହଣା ଲୁଗା ପଟା ତାପରେ ତାଙ୍କ ନଣନ୍ଦ ଯିଏ ଥିବେ ତାଙ୍କ ପାଇଁ କି ପୁଣି ଏକ୍ସଟ୍ରା ଗୋଟେ ଦିଆଯାଏ। ତାପରେ ତାଙ୍କୁ ବି ଗହଣା ଦିଆହବ। ଏମିତି କରିକି ପୁରା ପରିବାର ଲୋକଙ୍କୁ ଶାଢ଼ୀ ଗହଣା ସବୁ ଦିଆଯାଏ।
ତ ବହୁତ ଖର୍ଚ୍ଚ ହଉଥିବ।
ହଁ ଖର୍ଚ୍ଚ ବହୁତ।
ହଁ।
ତାପରେ ଏଇଟା ସରିଲା ପରେ ପୁଣି ରିସେପସନ ଯେତେବେଳେ ହବ ଚାରି ଦିନ ପରେ ସେତେବେଳେ କଣ ନା ପୁଅ ବାଲା ଘର ଭୋଜି କରିବେ ଝିଅ ବାଲା ଘରକୁ ଡାକି ବେ ସେଠି ପୁଣି ତାଙ୍କ ସଜାସଜି କରିକି ସବୁ ଖାଇବା ପିଇବା ଦେବେ।
ହଁ ତାପରେ ଉ କଣ ଗୋଟେ ପଚାରୁଥିଲି। ନିଜ ପୁଅ ଘର ଦେଖିବାକୁ ପ୍ରଥମେ ଆସିବେ ତ ଝିଅ ଘର ବି ଯିବେ ନା ତାପରେ ତାଙ୍କ ଘରକୁ ଦେଖ ଖିବା ପାଇଁ।
ହଁ ପ୍ରଥମେ ପୁଅର ବାପ ମା ଆସନ୍ତି ବାପ ମା ଆସିଲା ପରେ ତାଙ୍କୁ ପସନ୍ଦ ହେଲା ପରେ ସେମାନେ ପୁଅକୁ ନେଇକି ଆସନ୍ତି ତାପରେ ଯାଇ ଝିଅର ବାପା ମା ଯାଆନ୍ତି।
ହଉ ହଉ।
ହେଲେ ତମର ବାହାଘରଟା ଟିକେ ଅଲଗା ପ୍ରକାର ହଉଥିବ।
ହଁ ଅଲଗା ପ୍ରକାର ମାନେ କଣ କହିଲ ଟିକେ ସେମ୍ ଯେମିତି ତମେ କହିଲ ପୁଅ ଘରେ ଯାଆନ୍ତି ଆମର ବି ସେମିତି ଆଉ ଝିଅ ଘରକୁ ତ ଡାଇରେକ୍ଟ ଆସନ୍ତିନି ତ ପଚାରନ୍ତି କୋଉଠି ଝିଅ ଅଛି କଣ ପଚାରିକି ଏ ଜଣେ ନେଇକି ଆସିଲେ ଆସିବେ ଦେଖିବେ ତାଙ୍କୁ ଯଦି ଇଚ୍ଛା ହେଲା ତାହେଲେ କଥା ପକେଇକି ଯାଇଥିବେ ତାପରେ ଆଉଥରେ ଆସିବେ ଆଉଥରେ ଆସିକି ଠିକ୍ ଠାକ୍ କରିବେ ବାହାଘର କେବେ ହବ କଣ ହବ ସେମିତି ଆମର ତ ବାଇବେଲ ପଢିବେ ଖ୍ରୀଷ୍ଟିଆନ ଯେହେତୁ
ହୁଁ
ଆମର କିଛି ଲଗ୍ନ ଫଗ୍ନ କାଢା ହୁଏନି ହେଲା ତାପରେ ଏ ଆମର ତାପରେ ନିର୍ବନ୍ଧ ହୁଏ ତାପରେ ହ ମେହେନ୍ଦୀ ହୁଏନି ହଲଦୀ ଫଙ୍କସନ ହୁଏ ତାପରେ ଯାଇକି ମ୍ୟାରେଜ ଆଉ ମ୍ୟାରେଜ ବି କେମିତି ହବ କହିଲ?
କେମିତି?
ତମର ଯୋଉ ବିଧି ନା କିନ୍ତୁ ଆମର ଗୋଟେ ଷ୍ଟେଜ ରେ ଝିଅକୁ ପୁଅକୁ ଡାକନ୍ତି ମଙ୍ଗଳସୂତ୍ର ପିନ୍ଧାନ୍ତିନି ଆମର କଣ ହୁଏ ନା ରିଙ୍ଗ୍ ସେରି ରିଙ୍ଗ୍ ଲଗେଇକି ବାହାଘର କରନ୍ତି। କେକ୍ କଟିଂ କରନ୍ତି ତାପରେ ଲୋକମାନେ ସମସ୍ତେ ଭୋଜି ଖାଆନ୍ତି ତାପରେ ଝିଅ ପୁଅ ଘରକୁ ଯାଏ।
ହଁ ଯେ ଯୋଉ ରିଙ୍ଗ୍ ସେରିମନି ହୁଏ ତମର ରିଙ୍ଗ୍ ସେରିମନି ମାନେ କୋଉଠି ହୁଏ କେମିତି କଣ?
ରିଙ୍ଗ୍ ସେରିମନି ମାନେ ତମର ଯୋଉଟା କହୁଥିଲ ନିର୍ବନ୍ଧରେ ରିଙ୍ଗ୍ ସେରିମନି ହବ ଆମର ସେମିତି ହ ଆମର ଯାଇକି ବାହାଘରରେ ରିଙ୍ଗ୍ ପିନ୍ଧାନ୍ତି।
ଓହୋ ମାନେ ଯୋଉଦିନ ବାହାଘର ସେଇଦିନ ର୍ନିବନ୍ଧ ଆଉ।
ହଁ
ଓ ହ
ଆମର ଏମିତି କଣ କହିଲ ମଙ୍ଗଳସୂତ୍ର ଏମିତି ପିନ୍ଧାନ୍ତିନି।
ନିୟମ ନାହିିଁ ଆଉ ସେଟା।
ହଁ
ତାପରେ ବାହାଘର ସରିଲା ପରେ ସେଇଦିନ ହିଁ ସବୁ ସରିଲା ଆମର ଯେମତି ରିସେପସ୍ ଆମେରିକାରେ ସେସବୁ ଆଉ ନାହିଁ।
ହଁ ଯାହାର ଇଚ୍ଛା ସେ କରିବ ଯାହାର ଇଚ୍ଛା ନାହିଁ ସେ କରିବନି।
ଓହୋ! ନିଜ ଖୁସି ଉପରେ ସେଇଟା ଆଉ।
ନିଜ ଖୁସି ଉପରେ ସେଇଟା ମାନେ ଉଁ ଆ ତାପରେ ଫଟୋ ସୁଟ ବି ଯିଏ ମାନେ ଆଗରୁ କରିଦେଇଥିବ ତ ବାହାଘର ପରେ ବି ଜଣେ ଜଣେ କରନ୍ତି। ସେମିତି ଆଉ ତମର ଯେମିତି ମନ୍ତ୍ର ପଢନ୍ତି ବାହାଘରରେ ଆମର ସେମ୍ ତି ବାଇବେଲରେ କିଛି ଭର୍ସ ଅଛି ଇ ମାନେ ବାହାଘର ଉପରେ କି ତମର ଯେମିତି ଅଗ୍ନି ସାକ୍ ସାକ୍ଷରେ କହିବୁ ବାହାଘର ପାଣି ସାକ୍ଷରେ ମୁଁ ଆ ସହିତ ରହିବି ଏମିତି କିଛି ଅଛି ନା?
ହଁ ସେମିତି ହୁଏ। ତାପରେ ଯୋଉ ଫୁଲମାଳ ହେରିକା, ସିନ୍ଦୁରଦାନ।
ହଁ ଆମର ବି ସେମିତି ଅଛି ବାଇବଲ ଅନୁସାରେ ତମେ କେତେ କଷ୍ଟ ହେଲେ ବି ତମେ ସ୍ତ୍ରୀ କୁ ଛାଡିବନି ଏମିତି ସବୁ ପଦ ଲେଖା ହେଇଛି ଏ ବିଷୟରେ ହୁଏ।
ଓହୋ ଆମର ଯେମିତି ସାତ ବଚନ ଦିଆଯାଏ ତମର ସେମିତି ସେଇଟା ଆଉ।
ହଁ।
ହୁଁ ହୁଁ। କିନ୍ତୁ ତମର ଯୋଉ ବାହାଘର ଡ୍ରେସ ପିନ୍ଧନ୍ତି ସେଟା ବଢିଆ ସୁନ୍ଦର ଥାଏ।
ହଁ ଫ୍ରକ୍ ଲଙ୍ଗ ସବୁ ୱାଇଟ୍ ର।
ହୁଁ।
ଆଉ ମେକପ ବି ଲାଇଟ୍ ତ୍ରୀନିଅନ୍ତି, ଖୋସା କରନ୍ତି ଗୋଟେ ପରି ପରିକା ରେଡି କରନ୍ତି।
ହଁ ଯେମିତି ମାନେ ଇଙ୍ଗ ମାନେ କଣ କହନ୍ତି? ବ୍ରିଟିଶ ସମୟରେ ଯେମିତି ଆସନ୍ତି ସେମିତିକା କୋଟ ସୁଟ ଉପରେ ପୁଅ ଆସନ୍ତି। ଝିଅ ପୁରା ହ୍ୱାଇଟ ରେ ବଢିଆ ସୁନ୍ଦର ଦେଖାଯାନ୍ତି।
ହଁ। ଆଉ ହଉ କୁହନ୍ତୁ ପରମ୍ପରା ଅଛି। ରଜ ଦୋଳି ଏବେ ଗଲା ଯେହେତୁ ଆମର ନାଇଁ ମୁଁ ଜାଣିନି ରଜରେ କଣ କର ତମେ?
ରଜ ଚାରି ଦିନ ପାଳନ କରାଯାଏ। ରଜ ଯେତେବେଳେ ପାଳନ ହେଇନଥିବ ମାନେ ଚାରି ଦିନ ପୂର୍ବରୁ
ରଜ ମାନେ ଆକ୍ଚୁଆଲି ରଜ ମାନେ କଣ?
ରଜ ମାନେ ଝିଅ ମାନେ ଯୋଉ ଋତୁମତୀ ହୁଅନ୍ତି ବା ବଡ ହୁଅନ୍ତି ସେଇଟାକୁ ପାଳନ କରାଯାଏ। ସେଥିରେ ଭୂମି ମା ତା ବସୁମତୀ ଯିଏ ସିଏ ହୁଅନ୍ତି ସେଇଟା।
ହଁ ହଁ।
ସେଇଟାକୁ ଚାରି ଦିନ ଧରି
ମାନେ ଭୂମି ମା ଭୂମି ମାତା ଯିଏ ଅଛନ୍ତି ସେ ଋତୁସ୍ରାବ ଗ୍ରହଣ କରନ୍ତି।
ହୁଁ ହୁଁ ସେଥିପାଇଁ କହନ୍ତି କି ଚାଲିବନି କି, ତାଙ୍କୁ ଏତେ କଷ୍ଟ ଦବନି, କି ଚାଷ କାମ ହୁଏନି।
ଓହୋ।
ହୁଁ ହୁଁ।
ତାପରେ ତାପରେ
ପ୍ରଥମ ଦିନ ସଜବାଜ ହୁଏ। ତାପରେ ଯେତେବେଳେ ପହଲି ରଜ ହୁଏ ସେଦିନ କଣ ନା ଆଉ କିଛି ପୋଡ଼ାପୋଡ଼ି ହୁଏନି, କି ଘରେ ଏତେ ରୋଷେଇ ହୁଏନି, ଝିଅମାନେ କାମ ଏତେ କରନ୍ତିନି। ତା ପୂର୍ବ ଦିନରୁ ପୋଡ଼ ପିଠା ହେରିକା ଏଇ ସବୁ ତିଆରି ହେଇଯାଇଥାଏ। ସେଦିନ ଖାଆନ୍ତି ଦୋଳି ଝୁଲି ନ୍ତି ସଜବାଜ ହୁଅନ୍ତି ଏଇ ସବୁ ଚାଲେ। ଆଉପୁଅ ମାନେ ତାସ ଖେଳନ୍ତି, ଝିଅ ମାନେ ତ ପୁଚି ଖେଳନ୍ତି ଏଇ ସବୁ ଚାଲେ। ତାପରେ ଯେତେବେଳେ ତିନି ଦିନି ସରିଯିବ ଚାରି ଦିନ ହବ ଚାରି ଦିନ ବେଳକୁ ଆଉ ଗୋଟେ ବସୁମତୀ ପୂଜା ହୁଏ। ବସୁମତୀ ପୂଜା ଦିନ ସେଦିନ ଗୋଟେ ଲୁହା ଶିଳପୁଆ ଥୁଆ ହବ, ନଡିଆ ଫଳମୂଳ ଥୁଆ ହବ, ମୂର୍ଜ ପକା ହବ ପୂଜା ହବ। ଯୋଉ ଝିଅ ରଜ ଖେଳୁଥିବ ଦୋଳି ଖେଳୁଥିବ ସିଏ କଣନା ସେ ନୂଆ ଡ୍ରେସ୍ ପିନ୍ଧିବ ନୂଆ ଡ୍ରେସ୍ ପିନ୍ଧିକି ତାପରେ ମୁଣ୍ଡ ଧୋଇ ଗାଧେଇକି ତାକୁ ସେଦିନ ସେ ଭୋଗ ଖାଇବ ତାପରେ ଯାଇ ସରିଲା ରଜ।
ତାହେଲେ ତମ ସମସ୍ତଙ୍କର ହିନ୍ଦୁସ୍ ମାନଙ୍କର ଯୋଉ ଡ୍ରେସ୍ ଆସେ ନାଇଁ କି?
ହଁ ନୂଆ ଡ୍ରେସେସ୍ ସବୁ ଝିଅଙ୍କର।
ଏଟା ସଂସ୍କୃତି ଆଗରୁ ଅଛି।
ହଁ।
ଓ ହୋ।
ତମର ବଡ ଦିନ କେମିତି ପାଳନ କରାଯାଏ?
ଆମର ବଡ ଦିନ କଣ? ଆମର ଆକ୍ଚୁଆଲି କୋଉଠି କଣ ଜାଣିନି କିନ୍ତୁ ଆମ ଚର୍ଚ୍ଚରେ ଆମେ କେମିତି ପାଳନ କରୁନା, ତ ଯଉମ୍-ମ୍ ଟ୍ୱେଣ୍ଟି ଫୋର୍ ନାଇଟ୍ ରେ। ହଁ ନଅଟାରେ ଯାଉ ଚର୍ଚ୍ଚ କୁ ହେଲା ନଅଟା ରୁ କଣ କରୁ ନାଇଁ- ନାଇଁ- ନାଇଁ ନଅଟାରେ ଯାଉନା ଆମେ କଣ କରୁନା। ହ-ଅ-ଅ ଚାରିଟାରେ ଯାଉ ଇଭିନିଂ ଚାରିଟାରେ। ଟାରେ ଯାଇକି ଆମେ କଣ କରୁ ଉ-ଉ-ଉ-ଉ ଅଲଗା ଅଲଗା ଲୋକମାନେ ଅଲଗା ଅଲଗା ପ୍ଲେସ୍ରୁ ଆସିଥିବେ, ସେ ପ୍ଲେସ୍କୁ ଯାଇକି କଣ କରୁନା। ଖ୍ରୀଷ୍ଟମାସ୍ ର ଟୋପି ଖ୍ରୀଷ୍ଟମାସ୍ ମାନେ ଯିସୁ ଜନ୍ମ ଦିନ ନେବା ଦିନ ହେଲା। କାଲି ଅଛ୍ କହିଲେ ଆଜି କଣ ବୁଲିବାକୁ ଯାଉ ପୁରା ଟୋପି ଫୋପି ଲଗେଇକି ଡ୍ୟାନ୍ସ୍ କରିକି ପଳେଇ ଆସୁ। ଛଅଟା ସାତଟା ଆଡକୁ ଘରକୁ ଆସିକି ଖାଇକି ଆଉଥରେ ନଅଟାରେ ଚର୍ଚ୍ଚକୁୁ ଯିବୁ। ଚର୍ଚ୍ଚ ରେ ଖୁସିରେ ଗୀତ ଗାଇବୁ ଯିଶୁ ଜନ୍ମ ହେଲେ ବୋଲି। ଗୀତ ଗାଇବୁ ଡାନ୍ସ୍ କରିବୁ, ପ୍ରେୟାର କରିବୁ, ବାକ୍ୟ ପଢିବୁ। ତାପରେ ଫାଦର୍ କିଛି ବୁଝେଇବେ ବାକ୍ୟ ବିଷୟରେ। ତାପରେ ବା ଠିକ୍ ବାର୍ ଟା ଯେମିତି ହବ କେକ୍ କାଟିବୁ।
ମନ ଖୁସିରେ ବହୁତ୍ କତାଇଜାଏ ଆଉ।
ବୋହୁତ୍ ଏଜ୍ କେକ୍ କାଟିଲା ପରେ ସମସ୍ତଙ୍କୁ ବଣ୍ଟା ହୋଇକି ବୋହୁତ୍ ବଡ। କେହି କାଣ ଅଣା ହୋଇଥାଏ ବାଣ୍ଟିଲା ପରେ ବା ଠିକ୍ ବାରଟାରେ ବାହାରକୁ ଆସୁ। ବାହାରକୁ ଆସିକି-ଇ-ଇ-ଇ-ଇ-ଇ ଆମର ବାହାରେ ଜଗି ଥାଏ ଡିଜେ ଆଉ ଗାଡି। ସେ ଗାଡି ଡିଜର କୌଣସି ଫିଲ୍ମି କିଥନ ସବୁ ଜିନଷଙ୍କ ଉପରେ ସେ ଗୀତ ଗୁଡ଼ା ବଜେଇକି ଡ୍ୟାନ୍ସ କରି କରି କରି ଶିଖରଚଣ୍ଡୀ ଆମେ ରହୁଛୁ ଯେହେତୁ। ଶିଖରୁ ସେ ଏ ସାରା ବୁଲିବୁ।
କହନ୍ତି କି ସେଦିନ ଧ୍ରୁବତାରା ବି ଖ। ସେ କି ଧ୍ରୁବତାରା ଦେଖାଯାଏ ବୋଲିକି
ହଁ -ହଁ ଦେଖାଯାଏ ସମସ୍ତଙ୍କ ଘରେ ଖ୍ରୀଷ୍ଟିଆନ୍ ମାନଙ୍କ ଘରେ ଷ୍ଟାର୍ ଲାଗିଥାଏ। ସମସ୍